ଆଉ ତମେ ଜଳଖିଆ ଖାଇସାରିଲଣି?
ନାଇଁ ମୁଁ ସେ ଭାଇ କୁ ପଠେଇଚି ଯେ ଦୋକାନକୁ ସେ ଆସିନି ତ ଏଯାଏଁ ନାଇଁ ସେ ତ
ଆଉ ତମ ଘର ଅଗାଣରେ କଣ ଫୁଲ ଗଛ ଅଛି?
ଟଗର ଗଛ ଅଛି। ଆଉ ଗେଣ୍ଡୁ ଗଛ ଏବେ ଜଷ୍ଟ ଲଗା ହେଲା ଟିକ୍ ଛୋଟ ଛୋଟ ହେଇଛି। ଆଉ ସେମିତି କିଛି ଅଛି ନାହିଁ ତ ଆମ ଆଗରେ ଯାହା ବାକି ଅଛି ଆମ ପଛ ପଟରେ ଅଛି।
ହଁ।
ଆଉ ଆଜି କଣ ରୋଷେଇ କରିକି ନେଇକି ଯିବାର ପ୍ଲାନିଂ ରଖିଚ?
ହଁ ଆଜି ଭାତ କରିବି ଆଉ ଡାଲି କରିବି ଭେଣ୍ଡି ବହୁତ ଦିନ ହବ କିଣିଛି ତ ତାକୁ ଭଜା ଟିକେ କରିକି ନେଇକି ଯିବି।
ଆଚ୍ଛା ଆ ତମୁକୁ ଭଲ ରୋଷେଇ ଆସେ?
ନାଇଁ ଭଲ ରୋଷେଇ ଆସେନି ହଁ ମନ ଧ୍ୟାନ ଦେଲେ ତ ଭଲ ରୋଷେଇ କରିବି। ଆଉ ନିଜ ପାଇଁ ବି ହଁ ଭଲ ସେମିତି ନୁହେଁ ତ କହିପାରିବିନି ଭଲ କରେ କି ନାହିଁ। ଅନ୍ୟଜଣେ ଖାଇଲେ ଜଣାପଡିବ କିନ୍ତୁ ମୁଁ କରିପାରେ ଯେମତି କି ଖାଇହବ।
କରି କରି ଅଭ୍ୟାସ ହେଇଗଲାଣି ନା ତ ହେଇଟା ଆରାମସେ ହେଇଯିବ ନା
ହଁ।
ନିହାତି ଭଲ ହି ହଉଥିବ ଏତେ ଦିନ ହେଲାଣି ବାହାର ରହିଲେଣି ମାନେ ତ କରିି କରି ପୁରା ଅଭ୍ୟାସ ହେଇଗଲାଣି। ତ ଭଲ ହିଁ ନିହାତି କରିପାରିବ।
ହଁ। ଦିନେ ତ ମୁଁ ପୋଟଳ ତରକାରୀ କରିକି ମୋର ଜଣେ ଏଠି ସାନ ଭଉଣୀ ଥିଲେ କାମରେ ଆସିଥିଲେ ତ ତାଙ୍କ ପାଇଁ କରିକି ନେଇଥିଲି ତାଙ୍କୁ ବି ଭଲ ଲାଗିଥିଲା ଆଉ ମାଛ ତରକାରୀ ଆମେ ତିନି ଚାରିଜଣ ଭିତରେ ଯେତବଳେ ଆମେ ମାଛ ତରକାରୀ କରୁ ମୋ ମାଛ ତରକାରୀଟା ଭଲ ଲାଗେ ମୋ ସାଙ୍ଗକୁ। ଆଉ ମୋ ସାଙ୍ଗ ଯିଏ ସିଏ ଟିକେ ଚିକେନ ତରକାରୀ ଭଲ କରେ ତ ଏମତି।
ସେନ୍ତି ସବୁ ଝିଅଛୁଆଙ୍କୁ ଚିକେନ ତରକାରୀ ବହୁତ ବଢିଆ ଆସିବ ତ ନିହାତି।
ହଁ ମତେ ବି ଆସେ ଚିକେନ ମତେ ଆସ ହଁ ଚିକେନ ଯେମିତି ବି କରିଦେଲେ କାହିଁକ ଏମତି ଭଲ ଲାଗେ କେଜାଣି।
ହଁ ସବୁ ହୁଁ ଝିଅ ଛୁଆଙ୍କୁ କିଛି ଆସୁ ନ ଆସୁ ଆଇଁଷ ତରକାରୀଟା ବନେଇବାଟା ନିହାତି ଆସେ ସବୁ ଝିଅଙ୍କୁ।
ହଁ।
ନେ ସମସ୍ତେ ଭଲ ବି ବନାନ୍ତି।
ତମକୁ ଆସେ ନା ଆସେନି ଆ ଆମିଷ ତରକାରୀ?
ହଁ ମତେ ସେଇଟା ଟିକେ ଟିକେ ଆସେ ଖାଲି ବସିକି ଖାଲି ଟିକେ ଖଡିକା ହଲେଇ ପାରିବି ଆଉ କିଛି କରିପାରିବିନି ମୁଁ।
ହଁ ହଁ ତ ସମୟ ଆସିଲେ ବି ଶିଖିଯିବ।
ହଁ। କରିନି ତ ମୁଁ କେବେ ଆଜି ଯାଏ ତ ଶିଖିନି ତ ଆଉ କିନ୍ତୁ ମୁଁ ରୁଟି ବନେଇଦେବି।
ହଁ ରୁଟି ଗୋଲ ମାନେ ଜହ୍ନ ଭଳିଆ ହୁଏ ନା ମାନଚିତ୍ର ଭଳିଆ ହୁଏ?
ନାଇଁ ପୁରା ପରଫେକ୍ଟ ଠିକ୍ ଠାକ୍ କିଛି କରିପାରିବିନି ତ
ହଁ ସିଏ ଗଲେ ଶିଖିଯିବ ଶାଶୁଘରକୁ।
ତମେ ତ ଶାଶୁଘରୁକୁ ଯାଇନ ତମେ ପୁଣି ଶଖି ସାରିଲଣି ନା ନାଇଁ।
ହଁ କିନ୍ତୁ ତମେ ଯେହେତୁ ଘରେ ରହୁଚ ତ ଘରେ ତ ମା କରିଦଉଥିବେ। ତ ଆମେ ଯେହେତୁ ବାହାରେ ରହୁଚୁ ତ କଲେ ଖାଇବୁ ନ କଲେ ନ ଖାଇବୁ।
ହଁ। ମୋ ମା ମତେ ଘରକେ ଖାଇ କରିକି ଦେବେ ମୋର ଖାଲି ଖାଇ ଚାଲିବି ମୋର ଆଉ କଣ ଚିନ୍ତା।
ହଁ।
ମୁଁ ବି ଘର ବାହାରେ ରହିବାକୁ ଭାବିଚି ମାନେ ଚେଷ୍ଟା ବି କରିଚି ଥରେ ଦିଥର ହେଲେ ହୁଏନି ମୋ ତେ ତ ମୁଁ କିଛି ବି କରିପାରେନି ତ ସେଥିପାଇଁ ମୁଁ ବାଧ୍ୟ ହେଇକି ଘରକୁ ହିଁ ପଳେଇ ଆସେ ଘରେ ହିଁ ରହିବି ମୁଁ କହିବି ଘରଟା ହିଁ ମୋ ପାଇଁ ସେଭ୍। ମୁଁ ଆଉ କୋଉଠି ଯାଇକି ରହି ହିଁ ପାରିବିନି।
ହଁ। ଚଳିବ ତ ସେମିତି କିଛି ମାନେ ପଇସାର ଅଭାବ ଅଛି କି?
କି ମୁଁ ବି ଜବ୍ କରୁଚି।
ଅ ତ ମାନେ ଘରୁ କରୁଚ।
ନା ନାଇ ଘରେ ନାହିଁ। ମୁଁ ମୁଁ କିନ୍ତୁ ଘରକୁ ଡେଲି ଯିବା ଆସିବା କରୁଚି।
ଅ ହଁ ତାହେଲେ ଠିକ୍ ଅଛି ଚଳିବ।
ତମେ ଯାଇକି ଯେମିତି ବାହରେ ରହୁ ହୁଁ ଘରେ ନେଇ ଘ ମାନେ ଘର ବାହାରେ ଯାଇକି ଘର ଠିକ କରିକି ନିଜେ ଯାଇକି ରହିକି ରୋଷେଇ କରି ଖାଉଛ। ଚ ସେଇଟା ମୋ ଦେଇ କରିପାରୁନି ତ ମୁଁ ମୁଁ ଡେଲି ହଉଛି ତିରିଶ କିଲୋମିଟର ପଇଁତିରିଶ କିଲୋମିଟର ଟ୍ରା ଯାଉଛି ପୁଣି ଆସୁଛି ଡେଲି ଦେଢ଼ ଘଣ୍ଟା। ଦି ଦି ଘଣ୍ଟା ମୁଁ ଗାଡିରେ ଯିବା ଆସିବା କରୁଛି।
ହଁ।
ମୁଁ ରହି ହେଇ ପାରୁନି ତ ମୁଁ ସେଇଠି ଗୋଟେ ଘର ବୁଝିଥିଲି ଯେ ଗୋ ରହିବି ବୋଲି। ମୁଁ କହିଲି ସେଠି ରହିବା ଆଗରୁ ମୋ ସାଙ୍ଗ ଘରେ ଗୋଟେ ଦିନ ରିହିବି ଦେଖିବା ମୁଁ ରହିପାରିବି କି ନାହି କାହିଁକିନା ମୁଁ କେବେ ରହିନି ତ। ମୁଁ ତାଙ୍କ ଘରେ ଗୋଟେ ଦିନ ରହିଲି ଦି ଦିନ ଵେଲୁକୁ ମୁଁ କହିଲି ମୁଁ ଘରକୁ ଯିବି ମତେ ଏଠ କିଛି ଭଲ ଲାଗୁନି ତ। କାନ୍ଦିଲି ତାପରେ ମୁଁ କୋଉଦିନ ବି ଭାବିନି କି ମୁଁ କୋଉଠି ଘର ବାହାରେ ଯାଇକି ଘର ଠିକ କରିକି ନିଜେ ରହିବି ବୋଲି ମୁଁ ଭାବେକି ମୁଁ ଘରୁ ହିଁ ଡେଲି ଯିବା ଆସିବା କରିବା ପାଇଁ ମୋ ପାଇଁ ଠିକ କାହିଁକି ନା ମୋ ଘର ପାଖରେ ବସଷ୍ଟାଣ୍ଡ। ତ ଘରୁ ବାହାରି କିଛି ବି ବସ ରେ ବସି ମାନେ ପାଞ୍ଚଶହ ମିଟର ଖଣ୍ଡେ ହେବ ବସ ଷ୍ଟପ ଟା। ତ ମୁଁ ଘରୁ ବାହାରିକି ଯିବି ବସରେ ବସିବି ଯାଇକ ଆମ ଅଫିସ ଯେଉଁଠି ମୁ ଯବ କରୁଛି। ସେଇଠି ଯାଇକି ଓହ୍ଲାଇବି ସେଇଠୁ ପୁଣି କାମ ସରିଗଲେ ସେଇଠୁ ବସରେ ବସିବି ସେ ଆମ ଘର ସାମନାରେ ଓହ୍ଲେଇବି।
ହଁ ତ ଆମର କଣ ନା ଯିବା ଆସିବା କଲେ ଚଳିବ। କିନ୍ତୁ ଆମ ମାନେ ଆମ ଟାଇମ ହିସାବରେ ଆମ ବସ୍ ନାହିଁ। ତ ସେମିତିରେ ବି ମୁଁ ବି ଯଦି ବସ ଯିବା ଆସିବା କରିବି ତ ହେଇଯିବ ସାଢ଼େ ତିନି ଘଣ୍ଟା ପାଖାପାଖି। ହେଇଯିବ ତ ସେଥିପାଇଁ ମୁଁ ଯାଇପାରେନି କିନ୍ତୁ ମତେ ବି ଭଲ ଲାଗେ ମାନେ କାମ କରିବା ପାଇଁ ବାହାରକୁ ଯିବି ତ ଆସିଲେ ରାତିରେ ଟିକେ ଘର ସହିତ କିଛିଟା ସମୟ ବିତେଇବି। କିନ୍ତୁ ସେମିତିକା ପାଖାପାଖି ତ ମତେ କେବେ ମିଳିନି ତ ସେଥିପାଇଁ ମୁଁ ବି ଏସବୁ କରିପି ପାରେନି କିନ୍ତୁ ଭଲ ଲାଗେ। ମତେ କାରଣ କାମକୁ କାମ ବି ଦେଖିପାରିବ। ହଁ ତ ଏମିତି ଆ ତମେ ବା କାମକୁ କାମ ବି କରିବ ଘରକୁ ଘର ବି ଦେଖିପାରିବ।
ହଁ ହୁଁ। ମୁଁ ଜଷ୍ଟ ଯିବି ଦଶଟାରେ ଘରୁ ବାହାରିକି ଯିବି ସେଠି ଯାଇକି ପହଞ୍ଚିଯିବି ମତେ ଗୋଟେ ପଇଁଚାଳିଶ ମିନିଟ୍ ଲାଗଯିବ। ତ ମୁଁ ଘରେ ଆସିକି ସାତଟା ପୂର୍ବରୁ ଆସିକି ମୁଁ ଘରେ ବି ପହଞ୍ଚି ଯାଇଥିବି।
ଭଲ ଆଉ ତ କିଛି ଦରକାର ନାହିଁ ବାହାର ରହିବା କିଛି ଆବଶ୍ୟକ ହିଁ ନାହିଁ।
ହୁଁ ଆଉଠୁ ଆଉ କଣ ଭଲ ଦରକାର ମତେ ମୋର ଯିବା ଆସିବାର ବି ସୁବିଧା ଅଛି। ଘୋରୁ ବି ଆରାମସେ ଖାଇକି ଯାଇପାରିବି ଆରାମସେ ଘରୁ ଖାଇବା ବି ଦରକାର ଚାହିଁବି ଯଦି କେବେ ଖାଇବା ନେଇକି ଯିବା କେ ଘରୁ ବି ଖାଇବା ନେଇକି ବି ଯାଇପାରିବି।
ନେଇକି ବି ଯାଇପାରିବ କାରଣ ତମର ଏତେ ଡେରିରେ ବି ନୁହଁ।
ହୁଁ। ସେଇଥିପାଇଁ ମତେ ଆଜି ଯାଏ କିଛି ଶିଖିନି ମୁଁ ଆଉ ସିଆଡେ ତ ଯାଉଛି ନା ଆଉ ଆଡେ ଆସିକି ଆଉ କିଛି କରିବ କି ମତେତି
ଆଉ ସମୟ ବି ନାହିଁ ହଁ ସମୟ ବି ନାହିଁ କାରଣ ତାପରେ ତମେ ମାନେ ଯିବ ବସରେ କାମ କରିବ ପୁଣି ବସରେ ଆସିବ ତା ଆଉ ମାନେ ହୋସ ବି ନଥିବ କରିବା ପାଇଁ କି ମୁଁ ବନେଇକି କିଛି ଗୋଟେ ଦେବି ଖାଇବା ପାଇଁ।
ବସ ରେ ଯିବା ଆସିବା କରି କରିକି ମୋର ଅଭ୍ୟାସ ହେଇଗଲାଣି। ମୁଁ କଲେଜ ରୁ ହିଁ ବସ ରେ ଯାଉଛି ମାନେ ଏମିତି ସାତ ବର୍ଷ ହେଲାଣି ମୁଁ ବସ ରେ ଯିବା ଆସିବା କରୁଛି।
ହଁ ତ ମୁଁ ବି ଆଗରୁ ଏମତି ବସ ରେ ଯିବା ଆସିବା କରିବା ମତେ ଭଲ ଲାଗୁନଥିଲା ଭଲ ଲାଗୁନଥିଲା ମାନେ କଣ ମୋର ବାନ୍ତି ହଉଥିଲା। ତ ସେଥିପାଇଁ ମୁଁ ପ୍ରାୟତଃ କୌଣସି ବନ୍ଧୁବାନ୍ଧବ ବି ମାନେ ବନ୍ଧୁବାନ୍ଧବ ଘରକୁ ବି ଯାଏନି। ତାପରେ ଯେତେବେଳେ ମୋର ଏଠି କାମ ଠିକ ହେଇଗଲା ତ ତାପରେ ମୁଁ ବସ ଯିବା ଆସିବା କରେ। ମାନେ ଏମିତି ଘରକୁ ଯିବା ଆସିବା କରେ, ତ ଆଗରୁ ତ ମୁଁ ବସ ରେ ବି ବସୁନଥିଲି ଆଗରୁ ମୁଁ ବସିଲେ ବି ମୋର ବାନ୍ତି ହେଉଥିଲା।
ହୁଁ। ମୁଁ ଯେତେବେଳେ ମାନେ ଛୋଟ ଥିଲି ସ୍କୁଲ ଯାଉଥିଲି ମୁଁ ବସ ରେ କୁଆଡେ ଯାଏନି ତ ବସ ମୋର ବାନ୍ତି ଯେତେବେଳେ ମୁଁ କଲେଜ ଗଲି ଧିରେ ଧିରେ ମୋର ଅଭ୍ୟାସ ହେଲା ଅଭ୍ୟାସ ହେଲା ଯେମିତି ଆଉ ଟୋଟାଲ କିଛି ବି ଲାଗୁନି ତ ମତେ ବି ଯେତେ ଦୂରକୁ ମାନେ ବସ୍ ରେ ବିସକି ମୁଁ ଆରାମସେ ପଳେଇବି ସମସ୍ତେ ବସ ରେ ଯଦି ଯିବ ତମେ ଯଦି ବସରେ ଯିବ ତମକୁ ଆସି ଘରେ ପହଁଚିକି ଥକା ଲାଗିବ ତମେ ସୋଇପଡିବ ମୁଁ ବସରେ ଯଦି ବସି ଆସିଥିମି ଆରାମସେ ମତେ ଭଲ ଲାଗିବ ମୁଁ ବୁଲି ପାରିବି।
ହଁ ନାଇଁ ଆଗରୁ ମତେ ବାନ୍ତି ହଉଥିଲା କିନ୍ତୁ ମତେ ସେମିତି ଥକା ଲାଗେନି। କିନ୍ତୁ ବାନ୍ତି ହଉଥିଲା ବୋଲି ମୁଁ ବସ ରେ ଯାଏନି। ଏବେ ବି ମୁଁ ଯଦି ବସ ରେ ଯାଏ ଘରକୁ ମତେ ସେମିତି ବି କିଛି ଥକା ଲାଗେନି କିନ୍ତୁ ମୋର ଯିଏ ସାଙ୍ଗ ଜଣେ ଅଛନ୍ତି ସିଏ ବସ ରୁ ଯିବେ ମାନେ ତ ତାଙ୍କ ମୁଣ୍ଡ ପିନ୍ଧିବ ସେ ଶୁଅନ୍ତି ମୋର ସେମିତି କିଛି ମୁଣ୍ଡ ବିନ୍ଧେ ନା।
ମୁଁ ଯିବି ତ ଶୋ ମୁଁ ଯିବି ତ ବୁଲିବି ଆରାମସେ ମତେ କିଛି ଲାଗେନି ବସ ରେ ବସିଲେ ମତେ ଭଲ ଲାଗେ। ବାଇକରେ ଗଲେ ବୋଲି ମୁଁ କହିବି ମୋ ଗୋଡ ହାତ ବିନ୍ଧୁଛି ବସରେେ ଗଲେ ସ୍ଲିପର ଗୁଡାର ଥାଏ ନା ବେଳେ ବଳେ ଶୋଇ ଶୋଇକି ପଳାଏ ମତେ କିଛି ଲାଗନି ମୋତେ ବହୁତ ବଢିଆ ଲାଗେ ଗୋଡ ପୋଡ ଉଠେଇକି ପୁ ବାଇକରେ ଗଲେ କଣ ଆମେ ଗୋଡ ଉଠେଇକି ବସି ପାରିବାନି କିନ୍ତୁ ବସରେ ଗଲେ ଆମେ ଯେମିତି ଚାହିଁବା ସେମିତି ବସିକି ଯାଇପାରିବା। ନାଇଁ କି?
ହଁ ହଁ।
ତ ମତେ ଆଉ କିଛି ଲାଗେନି।
ବସ ରେ ଝରକା ସାଇଡ ମାନେ ଝରକା ପାଖରେ ବସିବା ପାଇଁ ଭଲ ଲାଗେ ନା ଭିତରେ
ସମସ୍ତଙ୍କୁ ତ ବେଶିକାଲି ଝରକା ପାଖରେ ହିଁ ବସିବାକୁ ଭଲ ଲାଗେ।
ହଁ।
ଟିକେ କିନ୍ତୁ ଆଗରେ ବସିବାକୁ ଭଲ ଲାଗେ, ଆଗରେ ବଇଲେ ଯୋଉ ଯୋଉ ଡ୍ରାଇଭର ଯୋଉଠି ଚଲଉଥାଏ ତା ପାଖରେ ଗୋଟେ ବଡ ଗୋଟେ ନଥାଏ ନା ସିଟଟେ ସେଇଠି ବସିଲେ ଭଲ ଲାଗେ ମତେ।
ହଁ ମତେ ଆ ସେ ସେଠି ବସିଲେ କିଛି ଅସୁବିଧା ନାହିଁ କିନ୍ତୁ ତାର ଆଗକୁ ଯୋଉ ଗୋଟେ ସିଟ ଅଛି ତ ସେ ଠି ବସିଲ ମତେ ଟିକେ ଭଲ ଲାଗେନି। କାରଣ ଯଦି ବସରେ ବହୁତ ଭିଡ ହେଇଥିବ ତ ସବୁ ଲୋକ ଆସି ସେଇଠି ଠିଆ ହେବେ।
ହଁ ପୁରା ଆଗରେ କଣ ଠିଆ ହୁହନ୍ତି ମାନେ ଯୋଉ କହିଲ ଯୋଉଠି ଡ୍ରାଇଭର ବସି ସି ଥାଏ। ତା ପାଖରେ ଯୋଉ ସିଟା ଥାଏ ସେଠି ବେଶୀ ଲୋକଙ୍କୁ ସେ କଣ୍ଡକ୍ଟର କଣ ଡ୍ରାଇଭର କଣ ଠିଆ କରଇ ଦିଅନ୍ତି ନାହି ସମସ୍ତେ ଭିତରକୁ ଭିତରକୁ ପଠେଇ ଦିଅନ୍ତି ଆଗରୁ ଯୋଉ ଚେୟାର ହୁଁ ଯୋଉଠି ବସିବା ଆରମ୍ଭ ହବ ସେଇଠି ସବୁ ଆସିକି ଲୋକ ଠିଆ ହେବେ।
ହଁ।
ଉଁ ଯଦି ସିଟ୍ ରେ ବସି ପାରୁଛି ତାହେଲେ ମୁଁ ବସିବି ଏବେ ମୁଁ ଫାଷ୍ଟ୍ ଆଡୁ ଗଣିକି ଦେବି ପାଞ୍ଚଟା ସିଟ୍ ଛାଡିଦେବି ତାପରେ ଛଅ ନମ୍ବର ସିଟ୍ ରେ ମୁଁ ବସିବି।
ହଁ।
କିଏ ଠିଆ ହବ କିଏ ଆସିକି ପାଖରେ ଡେରି ହେଇ ପଡିବ ଏୟା କରିଦବ କଣ ଗୋଟେ କରୁଥିବ ସିଏ ଅନେଇଥିବ ଠିଆ ହେଇକିରି ନାଇଁ କି?
ଜଣେ ତ ନୁହଁ ତିନି ଚାରି ଜଣ ଠିଆ ହେଇଥିବେ ସେମାନେ ସମସ୍ତେ ଅନେଇଥିବେ ପୁରା
ହଁ।
ହୁଁ। କଣ ହେଲା? ସକାଳେ ବି କିଛି ଖାଇବନି ତମେ? ନାଇଁ ଆମର ନାହିଁ। ଆଜ୍ଞା।
ଆମର ବି ଆଗୁରୁ ଥିଲା ଘରେ ନଡିଆ ଗଛ ତ ତାପରେ ଭାଙ୍ଗି ଦେଇଛନ୍
ଆଉ କଁ? ମୋର ନାହିଁ ତ ନଥାଏ ନା ଜଣେ ଜଣଙ୍କର ନଡିଆ ଗଛ ଥାଏ ଜଣେ ଜଣଙ୍କର ନଥାଏ ନୁହେଁ ନାଁ?
ନଥାଏ ହଁ।
ସେମିତି ଆମର ନଡିଆ ଗଛ ଜମା ବି ହେଲେ ନାହିଁ ତ।
ହଁ ଯୋଉ ମାନଙ୍କର ନାହିଁ ସେମାନେ ବି ଲଗାନ୍ତିନି। କାରଣ ସେ ଆଗୁରୁ ଯାହା ରହିଛି ହଁ ଆମର ଆଗୁରୁ ଥି ହଁ ଆମର ବାଉଁଶ ଗଛ ବି ଥିଲା ତ ସିଏ ବି ହଣା ହେଇଯାଇଛି।
ଆଛା ଆମର କିନ୍ତୁ ବାଉଁଶ ଗଛ ଅଛି ନଡିଆ ଗଛ ନାହିଁ ତ।
ହଁ।
ତମ ପାଖରେ ଚଢେଇ ମାନେ ବୋବଉଛନ୍ତି ନାଇଁ?
ହଁ ସେ ଯାଉନି ବେ।
ସେ ହୁଁ। ଗାଧେଇନ ଏଯାଏଁ ନାଇଁ?
ନାଁ ମତେ ଟିକେ ମାନେ କଣ କହିଲ ଉଁ ମୁଁ ଯୋଉ କମ୍ ଟାଇମ୍ ଶୋ ମାନେ କମ୍ ସମୟ ଶୋଇଲେ କାଳେ ମୁଣ୍ଡ ବିନ୍ଧିବ ଆଉ ତ ଏତେ ସମୟ ଯିବି କାମ କରିବି କାଳେ ଆଖି ବିନ୍ଧିବ ତ ସେଥିପାଇଁ ମୁଁ ଟିକେ ଶୋଇବାକୁ ସମୟ ଦେଲି। ତ କାଲି ମୁଁ ଟିକେ ଡେରିରେ ଶୋଇଥିଲି ନାଁ ସେଥିପାଇଁ ମୁଁ କହିଲି ନାଁ ନିଦ ଭାଙ୍ଗିଆ ଯାଏ ଉଠିବି।
ହଁ ନିହାତି ଶୋଇବା ଟା ଫାଷ୍ଟ୍। ମୋର କଣ ହଉଛି କହିଲ ଅଭ୍ୟାସ ହେଇଛି ଏତିକି ଟାଇମ୍ ମୁଁ ଶୋଇବି ଏତିକି ସମୟ ହେଲେ ମୋ ନିଦଟା ଅ ଆପେ ଆପେ ଭାଙ୍ଗିଯିବ।
ହଁ ମୋ ଘରେ ଥିଲେ ବି ଉଠିଯାଏ ମୁଁ ଘରେ ଥିଲେ ବି ସକାଳୁ ଉଠିଯିବି। ଏଠି ଟିକେ ମୁଁ କହେ ସେମିତିଆ କିଛି କାମ ନାହିଁ ମୁଁ ନିଜ ପାଇଁ ତ କାମ କରିବି। ତ ଲେ ମାନେ ଡେରିରେ ଉଠିଲେ ଚଳିବ କିନ୍ତୁ ଆମ ଘରେ ଉଠିବି ମୁଁ ଆଗ ମୁହଁ ଧୋଇବି ଟିକେ ବ୍ରସ୍ କରିବି ତ ଆଗ ଘର ପାଇଁ ଜଳ ଖିଆ କରିବି ତାପରେ ଯାଇଁ ମୁଁ ବ୍ରସ୍ କରି ଖାଇବି ସେମାନେ ଖାଇସାରିଲା ପରେ। ମୁଁ ବି ଘରେ ଥିଲେ ସେଇ ଛଅଟାରେ ଉଠିଯାଏ। କିନ୍ତୁ ଏଠି ଛୁଟି ଦିନ ଥିବ ଆଟା ସାତେଟା ଏମିତି ହୁଏ।
ହଁ। ଓ ହଉ ଆଉ। ଆ ସେଠି ରୋଷେଇ ଗ୍ୟାସ ରେ କରୁଛ ନା ଇଣ୍ଡକ୍ସନ ରେ କରୁଛ?
ନାଇଁ ଗ୍ୟାସ୍ ରେ। ହଁ କିନ୍ତୁ କଣ କରିବା ଆମେ ମୁଁ କିନ୍ତୁ ଭରି ଦେଇଥିଲି। ତ ମୋ ପାଖରେ ଥିଲା ତାପରେ ଯେତେବେଳେ ମାନେ ଆଉ ଥରେ ମୁଁ ଗଲି ସେତେବେଳେ ଟିକେ କମି ଯାଇଥିଲା।
ଆଚ୍ଛାା ଯେତେବେଳେ ଗ୍ୟାସ୍ ଯି ବଢିଲା ଯେତେବେଳେ ମିଳୁନ ତେବେ ତମେ ତା ପୂର୍ବ ଗ୍ୟା ଧରି ଦେଇଥିଲା ନାଇଁ।
ହଁ ଭରି ଦେଇଥିଲି ପ ପୁରା ଲାଭରେ ଭରି ଦେଇଥିଲି। ତ ଆମେ ଜାଣିନଥିଲୁ କିନ୍ତୁ ହଁ ପଢୁଥିଲା ସେଇଟା ଯଦି ପରେ ଭରିଥାନ୍ତି ମତେ